ମ୍ୟାଡ଼ାମ ନମସ୍କାର।
ମମ୍ପି ଫାଙ୍କା ଅଛନ୍ତି ଟିକେ କଥା ହେଇପାରିବେ?
ଉଁ, ଆଜ୍ଞା ମ୍ୟାଡ଼ମ୍।
ହଉ ଆଜି। ହାଲୋ। ହାଲୋ। କଣ? ହଁ କହୁଛି। ଆପଣ ଆଜି କଣ କରୁଥିଲେ ମାଡାମ୍?
ଆଜି ମୁଁ ଆଜି ମଟର ଆଳୁ ଚାଟ୍ କରିି
ହାଲୋ।
ମଟର ଆଳୁ ଚାଟ୍ ପ୍ରସ୍ତୁତ କରିଥିଲି ମ୍ୟାଡ଼ାାମ୍। ମ୍ୟାଡମ୍ କହୁଛି ପ୍ରସ୍ତୁତ ଟା କେମିତି କଲି। ଆ-ଆଜ୍ଞା କହୁଛିୁ ମ୍ୟାଡମ୍। ପ୍ରଥମେ ଆମେ ଆଳୁକୁ, ଆଳୁ ମଟରକୁ ଆମେ ସିଝାଇ ଦବା। ତାପରେ ଆଳୁ ସିଝି ସାରିଲା ପ- ମଟର ଆଳୁକୁ ଆମେ, ଦିଟା ହୁସିଲ ଦେଇଦବା ପ୍ରେସର ରେ ଦେଖିଲେ ଆମେ ମଟର ଆଳୁ ଠିକ୍ ସିଝି ଯାଇଛି। ତାପରେ ଆମେ ମଟର ଆଳୁକୁ ଅଲଗା କରିଦବା। ମଟର ଅଲଗା କରିଦବା, ଆଳୁକୁ ଅଲଗା କରିଦବା। ତାପରେ ଆଳୁକୁ ଆମେ ଟିକେ ଚକଟି ଦବା। ତାପରେ ଆମେ କେମିତି ତାପରେ ଆମେ କରେଇ ବସେଇବା। କରେଇ ବସେଇ ସାରିକି ଆଳୁକୁ ମଟରକୁୁ ଆମେ ଟିକେ ମସଲା ଦେଇକି କଷିବା କଡେଇରେ ପ୍ରଥମେ ଆମେ ତେଲ ପକେଇବା ତେଲ ପକେଇବା। ତେଲ ତାତି ସାରିଲା ପରେ ଟିକେ ଆମେ ଜିରା ପକେଇବା, ଜିରା ଫୁଟି ସାରିଲା ପରେ ତାପରେ ଆମେ କାଟିକି ରଖିଥିବା ପିଆଜକୁ ପକେଇବା, ପିଆଜ ଯେତେବେଳେ ବ୍ରାଉନ୍ କଲର୍ ହେଇଯିବ, ତାପରେ ଆମେ ଅଦା ରସୁଣର ପେଷ୍ଟକୁ ପକେଇବା ତା ଦେହରେ। ଅଦା ରସୁଣ ପେଷ୍ଟ ପକେଇବା ତାକୁ ଟିକେ ଏପଟ ସେପଟ କରିବା ତାପରେ ଆମେ ଲଙ୍କାଗୁଣ୍ଡ ଟିକେ ଦବା, ହଳଦୀ ଗୁଣ୍ଡ ଟିକେ ଦବା ତାପରେ ଟିକେ ଲୁଣ ଦେବା
ଆଜ୍ଞା।
ତାକୁ ଟିକିଏ ଏପଟ ସେପଟ କରିସାରିଲା ପରେ ଅଳ୍ପ କିଛି ଟମାଟୋ କାଟିକି ରଖିଥିବେ। ତାକୁ ତା ଦେହରେ ଦେବେ। ଟମାଟୋ ଟିକେ କଷି ହେଇ ସାରିଲା ପରେ ଟିକେ ଚାାର୍ଟ ଟା ଟିକେ କଲର ହବା ପାଇଁ, ଆମେ ଟିକେ କଲର କିଛି ଟିକେ ଦବା କଲରଟା ଦେହ ପାଇଁ ଭଲ ନୁହଁ। କିନ୍ତୁ ତଥାପି ଟିକେ କଲର ଦେଖାଯିବା ପାଇଁ ଟିକେ କଲର ଦେବା। ତାପରେ ଟିକେ ଚାଟ୍ ମସଲା ପକେଇବା ଚାଟ୍ ମସଲା ପକେଇ ସାରିଲା ପରେ ତାକୁ ଟିକେ କଷିବା। କଷି ସାରିଲା ପରେ ପରେ ଆମେ ତାକୁ ଆଳୁ ଆଉ ମଟରକୁ ଯେଉଁ ସିଝେଇକି ରଖିଥିଲେ ତାକୁ ଆମେ ଟିକେ କଷି ନେବା। କଷିବା କଷି- ମସଲା ସାଙ୍ଗରେ କଷି ସାରିଲା ପରେ ଅଳ୍ପ କିଛି ପାଣି ଦବା। ନହେଲେ ସେ ଶୁଖିଲା ଶୁଖିଲା ହେଇଯିବ। ଅଳ୍ପ କିଛି ପାଣି ଦବା ତାକୁ ଟିକେ ପତ୍- ଟିକେ ବେଶୀ ପାଣି ନୁହଁ, ଗ୍ଲାସ ଖଣ୍ଡେ ପାଣି ଦେବେ ଆପଣ।
ଆଜ୍ଞା।
ଗ୍ଲାସ ଖଣ୍ଡେ ପାଣି ଦେବେ। ତାପରେ ଟିକେ ତାକୁ ସେ ଟିକେ ଫୁଟି ଆସି ସାରିଲା ପରେ ଆମର ହେଇଗଲା ମଟର ଆଳୁ ପ୍ରସ୍ତୁତ ହେଇଗଲା। ତାକୁ ଟିକେ ଗାର୍ନିସିଂ କରିବା ପାଇଁ ଆମେ ମଟର ଆଉ ଆଳୁକୁ, ଏ କାଢି ନ-ମାନେ ଗୋଟେ ପ୍ଲେଟ ରେ କାଢିବା। ତାପରେ ଗାର୍ନିସିଂ କରିବା। ତାପରେ ଟିକେ କିଛି କାକୁଡି କାଟିକି ରଖି ଥିବେ ପକେଇବେ ଟିକେ ପିଆଜାକ ପକେଇବେ। ସେଉ ଗାଣ୍ଠିଆ ପକେଇବେ ତାପରେ ବାଦାମ ଭଜା ପକେଇବେ। ତାପରେ କାଟିକି ରଖ ଉ କାଟି କାଟି ଛୋଟ ଛୋଟ ପିସ୍ କରି ରଖିଥିବେ ନଡିଆ ନଡ଼ିଆକୁ ତାପରେ ପକେଇବେ, ନଡ଼ିଆ ପକେଇ ସାରିଲା ପରେ ଧନିଆ ପତ୍ର ପକେଇବେ। ତାପରେ ପାମ୍ପଡ ରଖିଥିବେ ପାମ୍ପଡ କୁ ଟିକେ ହାତରେ ଚୁନା କରିନେବେ। ଚୁନା କରି ତାପରେ ପକେଇବେ। ତାପରେ ଟିକେ ବିଟ୍ ଲୁଣ ପକେଇବେ, ଚାଟ୍ ମସଲା ପକେଇବେ। ତାପରେ କଣ କରିବେ ନା ଧନିଆ ପତ୍ର ପକେଇବେ। ଟିକେ ତେନ୍ତୁଳି ରସକୁ ଯଦି ଆମେ ଟିକେ ଦେଇଦବା ତାହେଲେ ଟିକେ ଭଲ ଲାଗିବ। ଟିକେ ଖଟା ଖଟା ଲାଗିବ ଟିକେ ଭଲ ଲାଗିବ। ଟମାଟୋ ସକ୍ସ ଦେଇପାରିବେ, ଆପଣ ଯଦି ଟମାଟୋ ସକ୍ସ ନେବେ ତାହେଲେ ଟମାଟୋ ସକ୍ସ ବି ନେଇପାରିବେ। ତାପରେ ସବୁ ପକେଇ ସାରିଲା ପରେ ଆମର ପ୍ରସ୍ତୁତ ହେଇଗଲା ଆଳୁ ମଟର ଚାଟ୍।
ଆଜ୍ଞା ତାହେଲେ ଆଜି ଏମିତି ଆପଣ ବନେଇଥିଲେ?
ଆଜ୍ଞା ମ୍ୟାଡ଼ାାମ ଆଜି ଆପଣ କଣ ତିଆରି କରିଥିଲେ ମତେ ଟିକେ କୁହନ୍ତୁ।
ଆଜ୍ଞା ମୁଁ ମୁଁ ଆଜି ଚି-ଚିକେନ ପତ୍ର ପୋଡ଼ାରେ ଅଧା କେଜି ଚିକେନ ଆଣି ନେବେ। ଅଧା କେଜି ଚିକେନକୁ ଅ ତାକୁ ଅଧା କେଜି ଚିକେନ ନେବେ, ତାପରେ ଆଗ ଆମର ମ-ମସଲାଟା ପ୍ରସ୍ତୁତ କରିବା। ଏଥିରେ ଗୋଟେ ବଡ ଚାମଚ ଦେଇଦେବେ କଳା ସୋରିଷ, ଆଉ ଗୋଟ ଗୋଟେ ବଡ ଚାମଚ ଧଳା ସୋରିଷ, ତାପରେ ଗୋଟେ ବୁଦା ରସୁଣ ଚୋପା ନଛଡାଇକି ନେବେ। ତାପରେ ଛୋଟ ଚାମଚ ରେ ଛୋଟ ଚାମଚରେ ଯିରା ଚାମଚିଏ ଦେବେ। ତାକୁ ସବୁ କଣ କରିବେ ଏକାଠି ମିଶେଇକି ସବୁ ଆଉ ଗ୍ରାଇଣ୍ଡିଙ୍ଗ କରିକି ତାକୁ ରଖିଦେବେ। ଥିଲେ ତାକୁ ଚିକେନ କୁ ଭଲ ଭାବେ ସଫା କରି ତାକୁ ବିଛୁଳେଇକି ତାକୁ ନେବେ। ତାକୁ ଦେନ ନେଲା ପରେ ତା ଦେହରେ ଟିକେ ଲଙ୍କାାଗୁଣ୍ଡ ଦେବେ ମାନେ ଅଳ୍ପ ଆପଣ ଯେତେ ରାଗ ଖାଇବେ ତାପରେ ଦେବେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ। ଫାଳେ ଲେମ୍ବୁ ଚୁପୁଡ଼ି ଦେଲେ ଭଲ ଲାଗିବ, ଯଦି ଆପଣଙ୍କ ପାଖରେ ଲେମ୍ବୁ ନଥିବ ଆପଣ ଭିନେ ନେଗାର ବି ନେଇପାରିବେ, ତାପରେ ଆଉ ସ୍ୱାଦ ଅନୁସାରେ ଲୁଣ ଦେବେ, ମସଲା ତିନି ଚାମଚ ଯେଉଁଟା ଆମେ ବାଟିକି ରଖ ଥିଲେ ତିନି ବଡ ଚାମଚ ଆମେ ମସଲା ଦେଇଦବା, ତାପରେ ଉମ ଗୋଟେ ଟମାଟୋ କାଟିକି ଟିକ ଟିକ କି ରଖିଥିବା। ଟମାଟୋ ଗୋଟେ ଦେଇଦେବା ଗୋଟେ ମିଡ଼ିୟମ ସାଇଜ୍ ପିଆଜ କାଟିକି ରଖିଥିବା ତାକୁ ବି ଦେଇଦେବା। ଦଶ ରୁ ବାର କୁଲା ରସୁ ଶୁଣ ତାକୁ ଛେଚି ଦେବେ, ଚୋପା ନ ଛଡାଇକି ଦର ଛେଚା କରିଦେବେ। ତାକୁ ତା ଦେହରେ ବି ନେବେ, ତାକୁ ଦେଇକି ତା ଦେହରେ କିଛି କଞ୍ଚାଲଙ୍କା, କଞ୍ଚାଲଙ୍କା ଗୋଟା ଚାରି ରୁ ପାଞ୍ଚ ଟା ଖଣ୍ଡେ କଞ୍ଚା ଲଙ୍କା ତାକୁ ଦେବେ। ତାପରେ କିଛି ତ ଭୃଷଙ୍ଗ ପତ୍ର ଭୃଷଙ୍ଗ ପତ୍ର ତାକୁ ଦେଇ ତାକୁ ଭଲ ଭାବରେ ଗୋଳାଇବେ। ମାନେ ଗୋଳେଇଲେ, ଭଲ ଭାବରେ ସେଟାକୁ ଗୋଳେଇବେ ତାପରେ କିଛି ତା ଦେହରେ ଦେଇଦେବେ ବି ଇଏ ଦେବେ ଆପଣ ଅ ଲୁଣ ଟିକେ ଦେବେ, ତାପରେ କଞ୍ଚଲଙ୍କା ଦେଇଶ୍ ରିଲା ପରେ ସୋରିଷ ତେଲ ଟିକେ ବୁଲେଇଦେବେ, ସୋରିଷ ତେଲ ଟିକେ ଦେଇ ଲେ ତା ସ୍ଵାଦ ଟା ଟିକେ ଭଲ ଆସିବ, ବଡ ଚାମଚ ତେଲ ଦେଇଦେବେ, ଉଁ ତାକୁ ଗୋଳେଇବେ, ଦଶ ରୁ ପନ୍ଦର ମିନିଟ୍ ତାକୁ ଛାଡିଦେବେ ଯେ ମ୍ୟାରିନେଟ କରିଦେଲେ ତ ତାକୁ ଛାଡିଦେବେ କି ଆଛ ମା ପାଇଁ କି ଯେହେତୁ ମୁଁ ପତ୍ର ପୋଡା କରୁଛି ସେଇଟା ପଡିବା ପାଇଁ କି ଗୋଟେ ଦୋକାନ ଟାଇପ ର। କଢ଼େଇ ବି ଆପଣ ନିଅନ୍ତୁ କିନ୍ତୁ ସେଇଟା ର ଯେ ଲୁହା। ଲୁହାର ର କଡ଼େଇ ନେବେ ତାହେଲେ ସେଇଟା ଭଲ ହବ ଲୁହା କଡ଼େଇ ସାହାଯ୍ୟ ରେ ପୋଡିଲେ। ସେ ବେଶୀ ମାନେ ଭଲ ଭାବରେ ପୋଡି ହବ। ହାଲୋ ତାକୁ ତା ଦେହରେ ଉଁ। କଦଳୀ ପତ୍ର ଶାଳ ଇଏ ପତ୍ର ହଉ। ଯୋଉ ଉମ ଯେ କୌଣସି ପତ୍ର ଆପଣଙ୍କ ପାଖରେ ଥିବ ଯୋଉ ଶାଳ ପତ୍ର କି କଦଳୀ ପ ତ୍ର ଯାହା ଥିବ ଆପଣ ତାକୁ ନେବେ। ତା ଧିଅରେ ଟିକେ ଭଲ ଭାବେ ଲ ମାରି ସାରି ଥିବେ ଭଲ ଭାବେ ତାପରେ। ପତ୍ରରେ ତାପରେ ତେଲ ମାରି ସାରିଲା ପରେ।
ଆଜ୍ଞା।
ଯୋଉଟାକୁ ଗ୍ରାଇନିଗ କରି ରଖିଥିବେ ତା ଦେହରେ ତାକୁ ଢାଳି ଦେବେ ଢାଳି ଦେଇ ସାରିଲା ପରେ ତାକୁ କଣ କ କୁ କରିବେ ନା ତାକୁ ଭଲ ତାକୁ ଭଲ ଭାବରେ ତାକୁ ପତ୍ର। ଦେହରେ ଉମ ଏମିତି ଦାବିକି ରଖିବେ ରଖି ସାରିଲା ପରେ ତା ଦେହରେ ଟିକେ କିଛିଟା। ଆଁ କଞ୍ଚା ଲଙ୍କା ତା ଉପରେ ତାପରେ ଟିକେ ଧନିଆ ପତ୍ର ଟିକେ ସୋରିଷ ତେଲ ତା ଉପ ଉପରେ ଟିକେ ବୁଲେଇ ଦେଇକି ତାକୁ। ଭଲ ଭାବରେ ଏମିତି ହାତରେ ଇଏ କରିଦେବେ ତାକୁ ପତ୍ର ଦ୍ୱାରା ଅ ଭଲ ଭାବରେ ତାକୁ। କାରଣ ପୋଡିବେ ନା। ତାକୁ ଭଲ ଭାବରେ ବନ୍ଦ କରି ସାରିଲା ପରେ ତା ଉପରେ ଆଉ ଗୋଟେ ପତ୍ର ଦେଇଦେବେ। ତାକୁ ଦେଇ ଦେଇକି ତାକୁ ଆପଣ ଢାଙ୍କଣା ସାହାଯ୍ୟ ରେ ତାକୁ ଘୋରେଇ ଦେବେ ଘୋରେଇ ଦେଇକି ତାକୁ ମିଡିୟମ ଫ୍ଲେମରେ ଉମ। ମାନେ ମିଡିଅମ ତ ନୁହେଁ ସ୍ଲିମ ରେ ତାକୁ ସ୍ଲିମରେ ତାକୁ ପନ୍ଦର ମିନିଟ। ପାଇଁ କି ଗୋଟେ ପଟ ପୋଡିବା ପାଇଁ କି ଛାଡିଦେବେ ସିଏ। କିଛି ସମୟ ପନ୍ଦର ମିନିଟ୍ ହେଇ।
ହେଲା ପରେ ତାକୁ ପୁଣି ଆଉ ଗୋଟେ ପଟ। ନୋଉଟେଇବେ ଆଉ ଗୋଟେ ପଟ ନୋଉଟେଇଲା ବେଳୁକୁ ତାକୁ କଣ କରିବେ ଉଁ। ମାନେ ମିଡିୟମ ରୁ ଟିକେ ହାଏ ରୁ ଟିକେ ମିଡିୟମକୁୁ ଦେବେ ଗ୍ୟାସ ଚୁଲା। ତାକୁ ମିଡିୟମକୁ ଦେବେ ସେ ଟିକେ ତାକୁ ସେମତି ପୁଣି ଘୋଡେଇକି ରଖିବେ। ତାପରେ ପନ୍ଦର ମିନିଟ ପୁଣି ହେଇଗଲେ ହେଇଗଲା ପରେ ତାକୁ କାଢିବେ। କାଢି ସାରିଲା ପରେ ତା ଦେହରେ ଟିକେ ଲେମ୍ବୁ ଚୁପ ପୁଡି ମାନେ ଦେଖିବେ ଯେ ଆପଣଙ୍କର ଚିକେନ ଟା ଭଲ ଭାବେ ସିଝି ଯାଇଥିବ। ପୋଡି ପୋଡା ଟା ବି ଠିକ ଠାକ ହେଇଥିବ ତା।
ଆଜ୍ଞା।
ତା ରେ ଟିକେ ଲଙ୍କା ଆଉ ଲେମ୍ବୁ ଗାଳ୍ପିକ କରିକୀ ଆପଣ ଖାଇବେ ବହୁତ ଟେଷ୍ଟ। ଲାଗିବ। ଆଜ୍ଞା ଏଇଟା ମୁଁ ଆଜି କରିଥିଲି ଆପଣ କେବେ ହଁ।
ଆଜ୍ଞା ମୁଁ ଆପଣଙ୍କର ପ୍ରସ୍ତୁତି ଯୋଉ କେମିତି କଣ କରିଥିଲେ। ତାହେଲେ ଆପଣଙ୍କ ପ୍ରଣ ପ୍ରସ୍। ପ୍ରସ୍ତୁତ ପଣାଳି ରେ ମୁଁ କରିବି କେମିତି କଣ ଲାଗୁଛି ଆପଣଙ୍କୁ ମୁଁ ଫୋନ କରିକି ଜଣାଇବି ମ୍ୟାଡ଼ାମ।
ଠିକ ଅଛି ମା ଆଉ ରଖୁଛି ମ୍ୟାଡ଼ାମ।
ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍।